ହଁ ହେଲୋ।
ହୁଁ, ଆଉ ଆଜି କୁଆଡେ ବୁଲିବାକୁ ଯାଇଚ ନା ଯାଇନା?
ନା ଆଜି ଯୋଉ ବର୍ଷା ହଉଛି ନା ସେଥିପାଇଁ କୁଆଡେ ବୁଲିବା ପାଇଁ ଯାଇନୁ। ଆଉ ତୋମେ?
ମୁଁ ବି କୁଆଡେ ଯାଇନି। ମୁଁ ହେଲା ଅ, ଖାଇକି ଶୋଇପଡିଥିଲି। ମୋ ସାଙ୍ଗ ଯାଇସେଲ ମୁଁ କ୍ଲାସ୍ ଟା ଆମ ଥିଲା ଦଶଟାରେ ଅନଲାଇନ୍ କ୍ଲାସ୍ କରିକି। ତାପରେ ମୋ ସାଙ୍ଗ ସହିତ କଥା ହେଇକି ଅଁ, ଖାଇକି ଶୋଇପଡିଥିଲି। ଶୋଇକି ଉଠ ଉଠିଲା ବେଳେ ବର୍ଷା, ଲାଇନ୍ ପଳେଇଥିଲା। ଉଁ, ଫୋନ୍ ଟା ପୁଣି ଚାର୍ଜ ନଥିଲା ଯା ହଉ ଚାର୍ଜ ଥିଲା ଅଳ୍ପ ଯାହା ହଉ ଲାଇନ୍ ବି ପଳେଇ ଆସିଲା। ବର୍ଷା ତାପରେ ଆମ ଦିଟା ଘର। ମୁଁ ସେଘରୁ ପୁଣି ଏ ଘରକୁ ପଳେଇ ଆସଥିଲି ଦୌଡିକି। ତାପରେ ବର୍ଷା ଯାହା ହେଲା ତାପରେ ସେମିତି ସନ୍ଧ୍ୟା କଣ ଦେଲି ବର୍ଷ ସେ ଯା ହଉ ଛାଡିଗଲା ବି। ଲାଇନ୍ ବି ଥିଲା ଚାର୍ଜ ବସାଇଥିଲି ଫୋନ୍। ଚାର୍ଜ ବି ହେଇଯାଇଚି। ପୁଣି ଲାଇନ୍ ଆସିଲେ କରିଦେବି ଆଉ ଚାର୍ଜ ଆଉ। ଆଉ ଆଜି ତମେ କଣ ଖାଇଥିଲ ଲଞ୍ଚରେ ନାଆ-ଆ ଅ ସକ୍ ସକାଳେ ଆଜି କଣ ଖାଇଥିଲ?
ସକାଳେ ଆଜି ମୁଁ ଖାଇଥିଲି ଉପମା ଆଉ ଡାଲମା ଖାଇଥିଲି।
ହୁଁ ଉପମା ତ ମାନେ ଡାଲମା ସହ ବଢିଆ ଲାଗିବ।
ହଁ ସେଟା ଆମର ସବୁଦିନ ହୁଏ ଘରେ।
ହୁଁ। ବଢିଆ ଲାଗେ ଉଁ-ଉଁ ମୁଁ ବି ମୋ ବୋଉ ବି ତିନି ଚାରି ଦିନ ହେଲା ଉପମା ଡାଲମା କରିଥିଲା। ହୁଁ
ହୁଁହୁଁ।
ବଢିଆ ଲାଗେ ଉପମା ଡାଲମା। ଆଉ ଗୋଟେ ଥରେ ମାନେ ସାଧା ଉପମା ଗୋଟେ ଭଲ ଲାଗିବ। ଆଉ ଟିକେ ମି ଚିନି ପକେଇଲେ ବି ଭଲ ଲାଗେ। ଆଉ ଗୋଟେ ମୁଁ ଖାଇଥିଲି ଯୋଉ ସିମେଇ ପକେଇକି ଯୋଉ ଉପମା କରନ୍ତି। ସେ ଯୋଉ ସିମେଇ ଉପମାଟା ବି ଭଲ ଲାଗେ।
ହଁ ଖାଲି ସିମେଇରେ ବି ଉପମା ହୁଏ ବହୁତ ଭଲ ଲାଗେ।
ସେଟା ହୁଏ ତାପରେ ସିମେଇ ସହିତ ସୁଜି ବି ପଡି ଗୋଟେ ଉପମା ହୁଏ।
ହଁ।
ସେଟା ମୁଁ ଖାଇଥିଲି ଥରେ ଉମ୍ ଭାଇଙ୍କ ଗୋଟେ ବାହାଘର ଯାଇଥିଲି ତାଙ୍କର ହେଲା ସକାଳୁ ଗୋଟେ ବାହାଘର ଦିନ ସକାଳୁ ଗୋଟେ ଖାଇବା। କରିଥିଲେ, ସେ ଯୋଉ ରୋଷେଇଆ-ଆ-ଆ ସିମେଇ ଉପମା କରି ତାପରେ ଥରେ ତାପରେ ରହିଥିଲି ମୋ ଦେଈ ଥରେ ସେମିତି ସେଠି କର୍ ଥିଲା ମାନେ ସିମେଇଟାକୁ ଫାଷ୍ଟ୍ ଭାଜିକି ଭେଦେଇକି ରଖିଦେଇଥିବ। ତାକୁ ଛାଣିକି ତାପରେ ଯେମିତି ମାନେ ଉପମା କରନ୍ତି। ସେମିତି ସୁଜି ଫୁଜି ପକେଇ ହଳଦୀ ଫଳଦୀ ପକେଇକି ପାଣି ଦେଇକି କରିଥିବ। ହଁ ତାପରେ ହେଲା ତାପରେ ହେଲା ସିମେଇ ପଡିକି ଇଏ ହବ।
ଆଉ ଆଜି ତମ ଆଡେ ବର୍ଷା କେମିତି କଣ ହେଇଚି?
ହୁଁ ହୁଁ। ବର୍ଷା ହେଇଛି ପା ଜୋରରେ।
ଆଚ୍ଛା।
ହୁଁ।
ଆଉ ତମ ଘରେ କେତେ ଜଣ ଲୋକ ଅଛନ୍ତି?
ଆମର ଅଛନ୍ତି ଆମ ଜଏଣ୍ଟ ଫ୍ୟାମିଲି ବଡ ଫ୍ୟାମିଲି। କିନ୍ତୁ ଚାରି ପାଞ୍ଚ ଜଣ, ଆମ ଆମର ହେଲା ଚାରି ପାଞ୍ଚ ଜଣ ମୋ ଜେଜେ। ବାପା ମୋ ବୋଉ ମୁଁ ଆମ ପୁଅ ଏତିକି।
ହଁ ହଁ। ଆମର ସେମିତି ଯୋଉ ବାପା ମାଆ ଜେଜେ ଜେଜେମା ଭାଇ ଆଉ ମୁଁ।
ହୁଁହୁଁ। ଆଉ ତମେ ତମକୁ କଣ ଭଲ ଲାଗେ ଖାଇବାକୁ?
ମତେ କ୍ଷୀରି ଖାଇବା ପାଇଁ ବହୁତ ଭଲ ଲାଗେ।
ହୁଁଉ-ଉ ମତେ ବି ବହୁତ ବଢିଆ ଲାଗେ। କ୍ଷୀରି, କ୍ଷୀରି କେବେ ବନେଇଛ ନା?
ନା କେବେ ବନେଇନି, ମାଆ ବନାନ୍ ତ, ତ ଖାଏ।
ତମେ କିଛି ବନେଇନ?
ହଁ ମୁଁ ଇପି ବନେଇବା ଜାଣିଛି।
ହୁଁ କେମିତି ବନାଅ ମାନେ ପନିପରିବା ପକେଇକି ନା ସେମିତି ଖାଲି ପାଣିରେ? ପକେଇକି।
ନା ଖାଲି ପାଣିରେ ମୁଁ ପନିପରିବା ଖାଏ ନା ସେଥିପାଇଁ ମୁଁ ଖାଲି ପାଣିରେ
ଆଳୁ ବି ଖାଅନା?
ହଁ ଆଳୁ ଖାଏ କିନ୍ତୁ ଆଳୁ ଏଥିରେ ପକାଏନି ଭଲ ଲାଗେନି।
ଖାଲି ସବୁବେଳେ ଖାଲି ତୋର ଦେହ ଖରାପ୍। ସବୁବେଳେ ବି ମୁଁ ବି ଖାଏନି ସେମତି କେତେବେଳେ କେମିତି ଖାଏ। କିନ୍ତୁ ଆଳୁ ପକେଇି ମତେ ଆଳୁ ଭଲ ଲାଗେ ପକେଇକି ଖାଇବାକୁ। କେମିତି କହି ପିଇବ ନା ମାନେ ପାଣି ଢ଼ାଳି ଦେଇକି ପକେଇଦବ ତା ମଶଲା ପକେଇଦବ।
ତା ଦେହରେ ଟମାଟର ପକେଇ ଦେଇକି ତା ଦେହରେ ତାପରେ ସେ ପାଣି ଟା ଯେତେବେଳେ ଫୁଟିଯିବ ତା ଦେହରେ କୁ ପକେଇଦେଲା ପରେ ସେ ତଳେ ମାନେ ହେଇଯିବ ତା ଦେହରେ ମସଲା ପକେଇକି ଗୋଳେଇଦେଲା ପରେ ହେଇଯାଏ।
ହଁ ତାପରେ ସକ୍ସ ପିଆଜ ବି କଞ୍ଚା ପିଆଜ ପକେଇ ଖାଇବ ଭଲ ଲାଗିବ।
ଆଉ ଯୋଉ ଚାଉମିନି କେବେ ବନେଇଚ ନା?
ହଁ ବନେଇଛି।
କେମିତି ଲାଗେ?
ବହୁତ୍ ଭଲ ଲାଗେ। ମାନେ ମାନେ ଯେମିତି ବନେଇଲେ ମାନେ ଯିଏ ଯେମିତି ବନେଇ ପାରିବ ଯାହାକୁ ଯେମତି ଟେଷ୍ଟ ଲାଗିବ ସେଇଭଳିଆ ଆଉ।
ମୁଁ ବି ସେଇ ବନାଏ ମାନେ ଏ ଯୋଉ ପାଣିରେ ଗରମ କରି ଚାଉମିନ ଟାକୁ ଛାଣି ରଖଦେଇଥିବ ତାପରେ କେତେ ପ୍ରକାର ଅଛି ମୁଁ ଗୋଟେ ଦେଖିଥିଲି ଅଦା ରସୁଣ ଛେଚିକି କଞ୍ଚଲଙ୍କା ଛେଚି ପକେ ହେଲା ବି ତମେ କେମିତି ବନାଅ?
ମୁଁ ଫାଷ୍ଟ୍ ତାକୁ ମାନେ ଛାଣିଦିଏ ଗରମ ପାଣିରେ ପକେଇକି।
ହୁଁ।
ତାପରେ ତାକୁ ରଖିଦେଇକି ତା ଦେହରେ ତେଲ ପକେଇକି ତାକୁ ଗୋଳେଇ ଦିଏ ଥୋଇଦିଏ ତାପରେ ସବୁ ମସଲା ମସଲା ପକେଇ ସାରିଲା ପରେ ତମେ ତାକୁ ପକେଇକି କ
ହଁ ମସଲା ମାନେ ତା ତ ମେନ୍ ହେଲା ସୋୟା ସସ୍ ଉଁ ଯୋଉ ଟମାଟୋ ସକ୍ସ୍ ଆଉ ଚିଲି ସକ୍ସ୍ ପକେଇକି ତାକୁ ସେ ଇଏ କରିବ ତା ବନ୍ଧାକୋବି ଗାଜର ଫାଜରେ ପକେଇଲେ ଭାରି ବଢ଼ିଆ ଲାଗିବ।
ହଁ ହଁ।
ହଁ ଆଉ ତମକୁ କଣ ଆଉ କଣ ଭଲ ଲାଗେ ଖାଇବାକୁ?
ମତେ ଖାଲି ନୁଡୁଲୁସ୍ ହେରିଆ ଖାଇବା ପାଇଁ ଭଲ ଲାଗେ।
ଯାହା କହିବୁ। ହଁ।
ମୁଁ ଅଛି ତମ ଘର ପାଖରେ କଣ ସବୁ ଅଛି ମାନେ
ଅ ହଁ ଆମ ଘର ପାଖରେ ଗଛ ସବୁ ଅଛି ତମ ଘର ପାଖରେ ସବୁ ଗଛ ଅଛି ନା?
ହଁ।
କି କି କି କି ଗଛ ସବୁ ଅଛି?
ଆମ ବାରି ପାଖରେ ନଡ଼ିଆ ଗଛ, ବରଗଛ ଆଉ ଆ ଯୋଉ ଆମ୍ବ ଗଛ। ପଣସ ଗଛ ଏମିତି ସବୁ ଗଛ ଅଛି ଆଉ।
ସେ ପଣସ ଗଛରେ ପଣସ ଆମ୍ବ ହେଇଥିଲା ନା ଆମ୍ବ ଗଛରେ
ହଁ।
ଉଁ କଣ କଲ ତାକୁ ସବୁ ସେ ଆମ୍ବ ସବୁ କଣ କଲ?
ଆମ୍ୱ ସବୁ ପଚି ହେଇକି ସମସ୍ତଙ୍କ ଘରୁକୁ ଦିଆଗଲା ରଜରେ। ଆଉ ପଣସ ବି ଦିଆଗଲା। ଏମତି ଆଉ ବାକି ଆମ ଘରେ ଖାଇଲୁ।
ଅଁ ପଣସ ଏବେ ତ ପାଚିଥିବ ପାଚି ସାରିବନି। ପଣସର ଯୋଉ କଁ କଲ ମଞ୍ଜି ସବୁ ତରକାରୀ କରି ଖାଇଲେ ଭଲ ଲାଗେନେଇ ନାଁ?
ହଁ ହଁ ତାକୁ ମାନେ ଚଟଣୀ କରକି ବି ଖାଇଲେ ଭଲ ଲାଗେ ଘରେ କରନ୍ତି ଖା ମତେ ବହୁତ୍ ଭଲ ଲାଗେ।
ହୁଁ ଚାଲୁଚି ପୋଡ଼ିକି ତାକୁ ଛେଚିକି ଖାଆନ୍ତି। ଭଲ ଲ ଆମ ଘର ପାଖରେ ନଡ଼ିଆ ଗଛ ପିଜୁଳି ଗଛ ଆମ ଫୁଲ ଗଛ, ଭଣ୍ଡା ଗଛ ଏଇ ସବୁ ଅଛି ଆମର ଘର ପାଖେରେ ପଣସ ଆମ୍ବ ଗଛ ନାହିଁ। ମା ମ ବାରିରେ ଅଛି ପଣସ ଆମ୍ବ। ଆମ୍ବ ଯୋଉ ଲା ହୁଏ ବୋହୁତୁ ଏ ଥା ମାନେ ଏବେ ବି ଥିଲା ବୋହୁତୁ ଏ ମାଙ୍କଡ଼ ତ ସବୁ ଖାଇକି ଗଦା କରଦେଲା।
ହ
ପଣସ ବି ସେନ୍ତି ମାଙ୍କଡ଼ ଖାଇ ଦେଇଥିଲେ। ଆଉ ଜମାର ଦିଟା ଥିଲା ପଣସ। ସେୟାକୁ ଗୋଟେ ଖାଇଥିଲୁ ଛଡ଼େଇକି ଆଉ ଗୋଟେ ତାର ରହି ରହି ମାନେ ଆଉ କେହି ଦେଖିନହାନ୍ତି ପଚିଗଲା ତାକୁ ଖାଲି ମ ଜିତାର କାଢ଼ିକି ଗାଈକି ସବୁ ଦେଇଦେଲେ ଖାଇବାକୁ। ତମର କେତେଟା ମାନେ ଆମ୍ବ ଗଛ ଅଛି ଗୋଟେ ନାଁ ଦିଟା ନାଁ କେତେଟା?
ନାଇଁ ଆମର ସାତ ଆଠଟା ଭଳିଆ ଆମ୍ବ ଗଛ ଅଛି। ବାରିରେ ସବୁ ଲଗା ହେଇଚି ନାଁ। ହଁ ବାରିରେ ସବୁ ଲଗା ଯାଇଛି।
ଦେଶୀ ନାଁ ଯୋଉ ବାଇଗଣ ପଲେଇ ନାଁ ନେଙ୍ଗଡ଼ା ନାଁ କଣ?
ହଁ ଦେଶୀ ଆମ୍ବ।
ତମର କଁ ଆଚା ଫାଚା ଆମ୍ବୁଲ ଫାମ୍ବୁଲ କରିଚ ନାଁ?
ହଁ ହଁ କରିଚୁ।
ଆଚାର କରଥିଲ?
ହଁ।
କେମିତି ବନେଇଥ ନିଜେ କରଥିଲ ନାଁ ଘରେ କିଏ କ
ନାଁ ନାଁ ଘରେ ମା କରିଥିଲେ।
କେମିତି ତମେ ଜାଣଚ କେମିତି ହୁଏ?
ନଁ ନାଁ ମୁଁ ଜା ଆଣିନି ବା କିନ୍ତୁ କହିବି ମୁଁ ଦେଖିନି କିନ୍ତୁ ବୋହୁତ ଭଲ ଲାଗୁଥୁଲା ଖାଇବା ପାଇଁ। ତମେ କେବେ ଦେଖିଚ ଏମିତି ବନେଇବାର?
ହଁ ମୁଁ ବନେଇଥିଲି ବି। ଯାଇଥିଲି ଥରେ ମାନେ ମୋ ଦେଇ ହରୁ ଯାଇଥିଲି ସେଠି ଜଣଙ୍କର ଗଛ ଥିଲା ଉଁ ଯୋଉ କଲିମି ଆମ୍ବ ତାଙ୍କ ହରୁ ଆଣିଥିଲି କଲମି ଆମ୍ବ। ସେଇ ଯଉ କାଟିକି ଅଁ ଧୋଇ ଦେଇକି ଭଲସେ ପୁରା ଧୋଇ ଦେଇକି ହେଲା ସ ତାକୁ ହଳଦୀ ଲୁଣରେ ଗୋଳେଇକି ଟିକେ ଖରାରେ ଥୋଇଦେଇକି କଞ୍ଚା ଆମ୍ବରେ କରିଥିଲି ମାନେ ବେଶୀ ଖରା ଦେଲିନେଇ ଖାଲି ଅଳ୍ପ ଖରା ଦେଇକି ତାପରେ ଗୁଡ଼ ପାଗ କରିକି ସେଥିରେ ପକେଇଥିଲି ଆମ୍ବ ତାକୁ ହେଲା ପୁରା ଇଏ କରିକି ତାପରେ ସବୁ ଯୋଉ ମସଲା ମସଲିଗା ଭାଜିକି ରଖିଥିଲି ଷୋରିଷ ହଁ ପାନମଧୁରୀ ଜିରା ଆଉ ଯୋଉ ଗୋଲମରିଚ। ଆଉ ହେଲା ଅଣ୍ଡା ଟା ଜୁଆଣି ଏରିକା ସବୁ ଭାଜି ଲଙ୍କାଗୁଣ୍ଡ ତବିଥିଲି ଧଣିଆ ଗୁଣ୍ଡ ସବୁ। ପକେଇକି ତାକୁ ମସା ମସ୍ତି କରିଦେଲି ତାକୁ ଗୋଟେ ଜାଗାକୁ କାଢିକି କି ତେଲ ଗରମ କରିକି ଗୋଟେ ଛୁଙ୍କ କରିକି ତାକୁ ଥଣ୍ଡା କରିକି ଦେଇକି ତାପରେ ଡବା ପୁରେଇ ଶୁଖେଇକି ରଖିଥିଲି। ପୁଣି ଥରେ। ମୋ ମନ ମାନିଲାନି ପୁଣି ଆଉ ଦି ଯାଇଁକି ନେଙ୍ଗଡା ଆମ୍ବ ଆଣିକି କାଟିକି କିଣିକି ବି କରିଥିଲି। ଶୁଖେଇକି ଆମ୍ବ ସେଇଟା କଞ୍ଚା ଆମ୍ବ ଏଇଟା ଶୁଖିଲା ଆମ୍ବ ଖଟା କରିଥିଲି।
ହଁ।
ହୁଁ।
ଆଚ୍ଛା ତମ ସାଙ୍ଗ ମାନଙ୍କ ସହ ତମେ କେବେ ବୁଲିବା ପାଇଁ ଯାଇଚ କୁଆଡେ?
ହଁ ମୋ ସାଙ୍ଗ ମାନଙ୍କ ସହିତ ଛୋଟ ବେଳେ ତ ପ୍ରବଳ ବୁଲୁ ଆମେ। ଛୋଟବେଳେ ମାନେ ମୁଁ ଘରେ ରୁହେନା ସମସ୍ତଙ୍କ ଘରେ ବୁଲେଇ। ମୋର ତେଣେ ସାଙ୍ଗ ତାଙ୍କ ତା ବୋଉ ମାନେ ଯା ମାନେ ଭଲ ଦଳାଦଳି ପାଇଁ ରାଗୁଆ ରାଗୁଆ ଲୁଣି କରିଥିବ। ଆମେ ସବୁ ଖେଳିବାକୁ ଯାଉଁ ତା କୁ ଡାକିବାକୁ ଯେତେବେଳେ ଯିବୁ ସେଇଟା ତା ବୋଉ ସହିତ ଖାଉଥିବ। ତା ବୋଉ ହେଲା ଆମୁକୁ ଡାକି ଆମେ ତା ସହିତ ଖାଉଁ। ଖାଇକି ବହୁତ ବଢିଆ ଲାଗେ ଝୋଳ ଫୋଳ କରିଥିବ। ଖାଇକି ଯିମୁ ପୁଣି ହେଲା ଖେଳିବାକୁ ଯାଉଁ। ଖେଳିବୁ ମାନେ ସେତବେଳେ ତ ସାଇକେଲ ଫାଇକେଲ ନଥିଲା ଘରେ ଯୋଉ ବଡ ସାଇକେଲ ଥିଲା। ସେ ବଡ ସାଇକେଲରେ ଗୋଡ ପୂରେଇକି ଚଲେଇକି ଯାଉଁ। ମୋ ସେଇ ସାଙ୍ଗ ପୁଣି ଦିନେ ବର୍ଷା ପବନ ଉଠେଇଲା ଆମେ ସବୁ ସ୍ପିଡରେ ଗାଡି ମାନେ ସାଇକେଲ ଚଲ୍ ଚଲେଇ ପଳେଇ ଆଇଲୁ। ସେ ଯୋର୍ ଚଲଉଥିଲା ଗୋଡ ଖସିଲା। ପଇଲା ଯେ ତା ଦାନ୍ତ ଏକାଥରେ ଭାଙ୍ଗିଗଲା। ଉଁ କେତେ ଖେଳଉ ସାଇକେଲ ବି ବହୁତଥର ପଡିଚି କିନ୍ତୁ ଫାଷ୍ଟ ଫାଷ୍ଟ ସାଇକଲ ମୁଁ ଚଲେଇବା ଶିଖୁଥିଲି। ଟର୍ନିଂ ମୋଡରେ ବ୍ରେକ୍ ଚାପିବା ମୁ ମାନେ ଶିଖି ନଥିଲି ବ୍ରେକ ମାନେ ଆଉ ସେପଟୁ ଛୁଆ ସବୁ ପଢ଼ିକି ଆସୁଛନ୍ତି ବଡ଼ ବଡ଼ ଛୁଆ। ମୁଁ କଣ କଲି ଏପଟୁ ଚଲେଇକି ନେଇକି ପଳେଇଲି ଯେ ଆଉ ବ୍ରେକ୍ ଚାପି ପାଇଲି ନି। ନେଇକି ଡାଇରେକ୍ଟ ବାଢିଦେଲୁ ଯେ ହେଁ ହେଁ